ହ୍ୟାଲୋ, ଆପଣଙ୍କୁ ମୋ ଭଏସ୍ ଶୁଭା ହଉଛି।
ହ୍ୟାଲୋ।
ହ୍ୟାଲୋ ଆପଣଙ୍କଙ୍କୁ ମୋ ଭଏସ ଶୁଭା ହଉଛି?
ଆଜ୍ଞା ଶୁଭ ହଉଛି।
ହଁ, ଆପଣ କଣ କରୁଥିଲେ?
ମୁଁ ଏଠି ଶୋଇକି ଉଠିକି ବସିଛି ଏବେ।
ଓହୋ। ଆମ ତ ମୁଁ ବି ତବେ ଶୋଇକି ଉଠିକି ବସିଛି ଆପଣଙ୍କ ସେଠି ବର୍ଷା ହଉଥିଲା।
ଆଜ୍ଞା, ବର୍ଷା ହଉଥିଲା ଆମର ଏପଟେ।
ହଁ ବର୍ଷା ତ ଏବେ ହଉଛି ଯାହା ହୋଉ କିଛି ଦିନ ହେଲା ଖରାପ ହେଲା ବି ବର୍ଷା ହଉଛି ଭଲ ଲାଗିବ। ଆଉ ମୁଁ ଶୁଣିବାକୁ ପାଇଥିଲି, ଆପଣ ଏବେ କୁଆଡ଼େ ଗୋଟେ ବୁଲିବାକୁ ଯାଇଥିଲେ?
ଆଜ୍ଞା, ମୁଁ ଏବେ ରିସେଣ୍ଟଲି ବୃନ୍ଦାବନ ଯାଇଥିଲି।
ଆଉ ବୃନ୍ଦାବନ ଆପଣ କେମିତି ଯାଇଥିଲେ, କହିପାରେ କି?
ହିଁ, ବୃନ୍ଦାବନ ପ୍ରଥମେ ଆମେ ଏଠୁ ଟ୍ରେନରେ ଯାଇଥିଲୁ। ଟ୍ରେନରେ ଯାଇକି ସେଇଠି ଦୁଇ ଦିନ ଭିତରେ ପହଞ୍ଚିଥିଲୁ।
ତାପରେ ସେଠୁ ଯାଇକି ଆମେ ବୃନ୍ଦାବନ ରେ ଏକ ହୋଟେଲ ନେଇକି ରହିଥିଲୁ। ହୋଟେଲ ରହି ସେଠି ବୃନ୍ଦାବନଠାରୁ ଆରମ୍ କରିକି ସବୁଆଡେ ବୁଲାବୁଲି କରିକି ଆସିଲୁ ଆଉ।
ଓହୋ ଆପଣଙ୍କ ବୃନ୍ଦାବନରେ କଣ କିଛି ଖାଇବା ଆପଣଙ୍କୁ କିଛି ଭଲ ଲାଗିଛି।
ହଁ ବୁନ୍ଦବନରେ ଲସି ଟା ଭଲ ଥିଲା। ଆଉ ସେମିତି ତାଙ୍କର ଖାଇବା ଭଲ ବହୁତ ଭଲ ଥିଲା ଆଉ।
ଓହୋ, କାହିଁକି ନା ମୁଁ ବି ଏବେ ଭାବୁଥିଲି କେବେ ଗୋଟେ ବୃନ୍ଦାବନ ଯିବା ପାଇଁ। ତ ଆପଣ ଯଦି କହିଥା ଆପଣ କେବେ ଯାଇଥିଲେ?
ମୁଁ ଯାଇଥିଲି ମାର୍ଚ୍ଚ ମାସ ବେଳେ ଯଇଥିଲି।
ଉ ସେବେଟା ଏବେ ଖରା ବି ହଉନଥିବ କାହିଁକି ଏବେ ତ ବହୁତ ଜୋରରେ ଖରା ରହିଛି। ମୁଁ ତ ଏବେ ଯାଇଥିଲି ମହେନ୍ଦ୍ରଗିରି। ମୁଁ ତ ସେଇ ପରୀକ୍ଷା ମୋର ଶେଷ ହୋଇ ଥିଲା ମୁଁ ଯାଇଥିଲି ସେତେ ଖରାବି ହଉନଥିଲା କହିବାକୁ ଗଲେ।
ମନ୍ଦିରରେ ଆପଣ କଣ କଲେ ଯାଇକି?
ମୋହନଦୀ ତ ମୁଁ ଯାଇଥିଲି ସେଇ ମାର୍ଚ୍ଚ ମାସ ଯାଇଥିଲି। ମୁଁ ଫାଷ୍ଟ ଯାଇ ଗୋଟେ ଘରେ ନେଇ ଯାଇକି ଆମେ ସେଠି ରହିଥିଲୁ। ତାପରେ ଆମେ ରାତିରେ ଆମେ ମୋହଗରେ ଚଢିବା ଆରମ୍ଭ କରିଥିଲୁ। ଏବଂ ସକାଳ ପାଞ୍ଚଟା ସୁଦ୍ଧା ଆମେ ପହଞ୍ଚିଯାଇଥିଲୁ। ସେଠି ସୂର୍ଯ୍ୟ ତ ଦେଖିବାକୁ ବହୁତ ସୁନ୍ଦର ଦେଖ ଦେଖାଥିଲା ଯାହା ଯୁକ ମହନ୍ଦଗିରି ବହୁତ ଭଲ ଜାଗା ଥିଲା। ମୁଁ ଭାବୁଛି ବି ଏବେ କେବେ ଦାରିଙ୍ଗବାଡ଼ି ଯିବା ପାଇଁ।
ଆ କେ ଦାରଙ୍ଗବାଡ଼ି କେମିତି କଣ ଯିବେ ବୋଲି ପ୍ଲାନ୍ କରି
ମୁଁ ସେଇ କଥା ପାଇଁ ଆପଣଙ୍କୁ ଫୋନ କରିଥିଲି। ଆପଣ ଯଦି କି ଏଇ ଚିହ୍ନାପରି ଯ ଅଛେ କି ଦାରିଙ୍ଗବାଡ଼ି ପାଖାପାଖିରେ ଯଦି
ସେମିତି ତ କିଏ ମୋର ଚିହ୍ନା ପରିଚ ନାହାନ୍ତି। ଦାରିଙ୍ଗବାଡ଼ିରେ।
ଏ ମୋ ଜଣେ ଭାଇ ଅଛନ୍ତି। ସେଠି ଚିହ୍ନା ଅଛନ୍ତି ସେ କହୁଥିଲେ କି ତମେ ଆସିବ ଯଦି ଅଧିକ ସାଙ୍ଗ ମାନଙ୍କୁ ନେଇକି ଆସିଲେ, ସିଏ ରୁମ ରୁ ନେଇକି ସବୁ କିଛି ସେ ବୁଝାବୁଝି କରି ତ ଆପଣ ଯଦି ରାଜି ହେବେ, ତାହେଲେ ମୁଁ ତାଙ୍କୁ କଥା ହେବି ତାଙ୍କ ସହିତ।
କଥା ହେଇଯାଆନ୍ତୁ। ଆପଣଙ୍କ ଇଚ୍ଛା କଣ କଥା ହେଇଯାଆନ୍ତୁ।
ହଁ ମୁଁ ଭାବୁଥିଲି ବି କାହିଁକିନା ଏବେ ତ ବହୁତ ଦିନହେଲା ଗୋଟେ ବୁଲାବୁଲି କରିବାକୁ ଆମେ ଯାଇନାହାନ୍ତି। ଆଉ ଆଗକୁ ତ ପୁଣି ବିଦ୍ୟାଳୟ ଆରମ୍ଭ ହେଇଯିବ। ତ ଆମେ ଯାଇପାରିବା ନହିଁ। ସେଥିପାଇଁ ମୁଁ କହୁଥିଲି କି ଏବେ କେବେ ଗୋଟେ ଦେଖିକି ଯଦି ଯାଇଥିଲେ ଭଲ ହୋଇଥାନ୍ତଆ। ଆଉ ଆପଣ ଆଉ ବୃନ୍ଦା ମାନେ କଣ କଣ କଲ?
ହଁ ବୃନ୍ଦା ମାନେ ବୁଲା ବୁଲି ହେଲା ରାଧା ମାତାଙ୍କୁ ଦେଖା ଦର୍ଶନ କଲୁ ଶ୍ରୀକୃଷ୍ଣଙ୍କୁ ଦେଖା କଣ କଲୁ ବିଭିନ୍ନ ମନ୍ଦିର ବୁଲାବୁଲି ହେଲା।
ତ ତା ଭିତରେ ବର୍ଷା ବି ହଉଥିଲା କିଛି ଦିନ ବୁଲିହେ ଲାନି ଆଉ କିଛି ଦିନ ଭଲ ଦେହ ଖରାପ ହେଲାଠିକ କିଛି ବୁଲିଇ ହେଲାନି। ଏ ବୁଲାବୁଲି ବୁଲାବୁଲି ଦିନ ଯାଇଛି ତୋଉ ମୁଁ ରହିଲି ତ ବାର ଦିନ ରହିଲି ବାର ଦିନ ତ ବହୁତ ଭଲ ସେ ବୁଲା ବୁଲି କରିଛି।
ଦେହ ଖରାପ ହେଥିଲା କଣ ହେଇଥିଲା ଦେହ ଖରାପ ହେଇଥିଲା?
ଦେହ ଯୋଉ ମୋ ହାତ ଯୋଉ ସର୍ଜରୀ ଟା ହେଇଥିଲା ସେ ସର୍ଜରୀ ହାତ ଟ ପେନ୍ କରିୁଥିଲା ତ ମୁଁ ତୁ ତ ପ୍ରାୟ ଟାଇମ ଯାଇ ପାରୁ ନଥିଲୁ ବାସ।
ଓ ଆପଣଙ୍କ ହାତ କିପରି ଭାଙ୍ଗିଥିଲା?
ମୋ ହାତ ଆମ ଘର ପାଖେ ସେ ଧଉଳିନା ମୋ ସ୍ଥାନରେ ମୋ ବାଇକ୍ ଆକ୍ସିଡେଣ୍ଟରେ ମୋ ହାତ ଭାଙ୍ଗିଥିଲା।
ହୁଁ ତ ଯାହେଉ ଆପଣ ଭଲ ଭଲ ଦର୍ଶନ ଜଲଦି ପଳେଇ ଆସିଲି ଓ ଆପଣ ଆଉ କଣ କଣ ଦର୍ଶନ କଲେ?
ଆପଣ କିଛି କୁହନ୍ତୁ ଆପଣ ବିଷୟରେ କିଛି କୁହନ୍ତୁ କେମିତି କଣ ଅଛନ୍ତି?
ମତେ ଏ ବେ ସାଙ୍ଗର କିଛି ଦିନ ପୂର୍ବରୁ ହବ ଅପରେସନ ହବ ତା ପାଇଁ ସେଥିପାଇଁ ଟିକେ ବ୍ୟସ୍ତ ବିବ୍ରତ ରହିଲି ସେଥିପାଇଁ କଆଡେ ବୁବୁଲି କରିବା ପାଇଁ ଯାଇନି ଏ ପର୍ଯ୍ୟନ୍ତ।
ଆପଣ କୋଉ ସାଙ୍ଗ ଆପଣ କୋଉ ସାଙ୍ଗରେ ଅପରେସ ହବ?
ଆରେ ମୋ ସାଙ୍ଗର ଜଣେ ଭାଇର ହେବେ ତାଙ୍କର ଗୋଡ ଏବେ ହିଁ ଭାଙ୍ଗି ଯାଇଥିଲା। କାରେ ଗୋଟେ ବାଦେଇ ଦେଇାଇଥିଲା ବୋଲି ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ସେଥିପାଇଁ ଟିକେ ବ୍ୟସ୍ତ ଅଛି ତାଙ୍କ ପାଖରେ। ଏବେ ତ ବହୁତ ଦିନ କୁଆଡେ ଯିବା ଆସିବା ବି ହେଇନାହିଁ ତ ମୁଁ ଭାବୁଥିଲି କେବେ ଗେଟେ। କୁଆଡେ ଯିବା। ଦୁବାଇ ଆଉ।
ଆଜ୍ଞା ଆଜ୍ଞା।
ଆଉ ଆପଣ କଣ କରୁଛନ୍ତି ଆଉ ଏବେ?
ମୁଁ ତ ଏବେ ଉଠିଲି ଏବେ ଉଠିକି ବ୍ରସ୍ କରିକି ଖାଇବାକୁ ଯିବି।
ଓହୋ ଆପଣ ତ ଏବେ ଦ୍ଵାଦଶ ପରିକା ସତ ଥିବ ଆପଣ ଏବେ କଣ କରିବେ ବୋଲି ଆଗକୁ ଭାବିଛନ୍ତି?
ମତେ ଦ୍ଵାଦଶ ବିକେ ସରିଚି ମୋର ପ୍ଲସ ଥ୍ରି କରିବାକୁ ବହୁତ ଇଛୁକ ଅଛି। ତ ପ୍ଲସ୍ ଥ୍ରୀ କରିବି ଆପଣଙ୍କ ଇଛା କଣ ଅଛି?
ମୁଁ ତ ଭାବୁଚି କି ମୁଁ ସେଇ ଇଞ୍ଜିନିୟରିଂ କରିବି। ବୋଲି ଭାବିଚି କିନ୍ତୁ ମୁଁ ଭା ଜାଣି ପାରୁିନି କୋହୁଚ କଣ କରିବି ତ ମୁଁ ଭାବୁଚି କି ଏଇ ଗୋଟେ ବର୍ଷ ଏବେ ରହିକି ପଢ଼ିବି ଆଉ ତାପରେ ପ୍ରମୋଶନ ହେଇକି ଇଞ୍ଜିନିୟରିଙ୍ଗ କରିବି ବୋଲି ଭାବିଚି ବାବା ଙ୍କ ଦୟାରୁ ପ୍ଲସ ଚି କରିବ ବୋଲି ଭାବିଚନ୍ତି।
ଆଜ୍ଞା ଆଜ୍ଞା।
ଲସି ବି କହିବା କୁ ଗଲେ ହଁ କହିବାକୁ ଗଲେ କି ପ୍ଲସ ଟ୍ରି ବି କହିବା କଲେ କି ବହୁତ ଭଲ ଏବେ ସମସ୍ତେ କରୁବିଛନ୍ତି। ଏ
ଏ ଯୋଉଟା ସମସ୍ତେ ଅଛନ୍ତି ଆପଣ ସେଇଟା କରନ୍ତିୁ ଯୋଉଟା ଆପଣଙ୍କ ଇଛା ହଉଛି ସେଇଟା ଆପଣ କରନ୍ତୁ।
ହଁ ଏଟା ବି ସଠିକ କଥା ଯୋଉଠି ନିଜର ଇଛା ହଉଛି ସେଇଠି କରିବା କଥା କାହିଁ ସମସ୍ତେ ଯାହା କହୁଚନ୍ତି କଲେ ମାନେ ନାହିଁ କି ଆପଣ ସେଇଟା କରିପାରିବେ।
ଆଜ୍ଞା।
ହଁ ତ ଆପଣ ତ ଏବେ ବୃନ୍ଦାବନ ବୁଲିକି ପଳେଇ ଆସି ସାରିଲେଣି। ତ ଆପଣ ଆଉ କିଛି ଭାବିଛନ୍ତି କୁଆଡେ ବୁଲିବାକୁ ଯିବେ ବୋଲି
ମୁଁ ତ ଭାବିଛି ଯିବି ବୋଲି ସିରିଡି ସାଇ ଯିବି ବୋଲି ଇଛା ଅଛି।
ଓହୋ କିପରି ଭଳି ଯିବେ ବୋଲି ଭାବିଛନ୍ତି? ଆପଣ କିପରି ଯିବେ ବୋଲି ଭାବିଛ
ଆମେ ଏ ଏବେ ଏଇଥର ଆମେ ଫ୍ଲାଇଟରେ ଯିବୁ ବୋଲି ଭାବିଚୁ।
ଆଚ୍ଛା ଆଉ ଦର୍ଶନ ଫର୍ସନ କିପରି କଣ କରିବେ କରିବେ ଆପଣ ଟିକେ ମତେ
ଦର୍ଶନ ଫାଷ୍ଟ ଆମେ ଯାଇକି ହେଟି ରେଗ ରୁମ୍ ନେଇକି ରହିବୁ ତା ପର ପରଦିନ ଆମେ ସେଠି ଯାଇକି ସାଇବାବାଙ୍କୁ ଦର୍ଶନ କରି ଦର୍ଶନ କରିସାରିଲା ପରେ ସେଠୁ ଯାଇକି ଆମେ ଉତ୍ତରପଦେଶରେ ଠୁ ଆଗ୍ରା ତାପରେ ତାଜମହଲ ଏ ସବୁ ଜିନିଷ ଦେଖି ସରି ଏସବୁ ଜିନି ଦେଖିବାକୁ ଯିବୁ ତ ଦେଖି ସାରିକି ପାଞ୍ଚ ଛଅ ଦିନ ଯିବୁ ପୁଣି ଘରକୁ ଆସିବୁ ଆଉ
ଓହୋ ଭଲ ତ କହିବାକୁ ଗଲେ।
ଆଜ୍ଞା।
ଆପଣ କେବେ ଯାଇଚନ୍ତି ପୁରୀ ଯାଇଚନ୍ତି?
ଆଜ୍ଞା ଆଜ୍ଞା ବହୁତ ଥର ଯାଇଚି।
ପୁରୀ ଯାଇଚନ୍ତି ନା ଆପଣ ଆପଣ ତ ଜଗନ୍ନାଥଙ୍କୁ ତ ଦର୍ଶନ କରିଥିବେ?
ଆଜ୍ଞା।
ଆପଣଙ୍କ ଦର୍ଶନ କିପରି ଲାଗିଲା ଆପଣ ଟିକେ କହିପାରିବେ କି?
ଅଲୋକିକୋ ଲାଗିଲା। ସେଠି ଜଗନ୍ନାଥ ଧାମ ରେ ଜଗନ୍ନାଥଙ୍କୁ ଦର୍ଶ ଲୋକଙ୍କ ଗଳି ଭିତରେ ଠେଲା ପେଲା ହେଇ ଛୋଟ ଜଗନ୍ନାଥ ଙ୍କୁ ଦର୍ଶନ କରିବା ଟା ଯୋଉ ଆନନ୍ଦ ଲାଗିବ ସେଟା ଆଉ କୋଉଠି ବି ନାହିଁ।
ହଁ ସେଇଟା ତ ସତ କଥା ଜଗନ୍ନାଥ ଦର୍ଶନ କରିବା କଉଠି ବି ସେମତି ଦର୍ଶନ ଲାଗିବନି କିନ୍ତୁ ସେଠି ବହୁତ କହିବାକୁ ଗଲେ ଲୋକଙ୍କ ଭିଡ଼ ବହୁତ ଅଧିକ ଥାଏ ସେଠି
ଆଜ୍ଞା ଆଜ୍ଞା।
ହଁ। ହଁ ତ ସେଇଠି ପାଇଁ ବି ବହୁତ ଲୋକଙ୍କୁ ଅସୁବିଧା ହୁଏ କିନ୍ତୁ ଜଗନ୍ନାଥ ଦର୍ଶନ ମାନେ ଲୋକମାନେ କିଛି ବି କରିଦେଇଛନ୍ତି।
ଆଜ୍ଞା ଆଜ୍ଞା।
ମୁଁ ବି ତ ଭାବିଥିଲି ଏବେ ରଥଯାତ୍ରା ଆଗକୁ ଆସୁଚି ଜଗନ୍ନାଥଙ୍କ ପାଖକୁ ଯିିବା ପାଇଁ। କିନ୍ତୁ ମୁଁ ସେ ଭାବୁଛି କି ଏତେ ଭିଡରେ କେମିତି କଣ ଯିବି ବୋଲି ଭାବୁଥିଲି।
ଭିଡ ହେଲେ କଣ ହବ ଭିଡଥିଲେ ବି ଯଦି ଆପଣଙ୍କ ଇଚ୍ଛା ଥିବ ଭଗବାନଙ୍କ ଡାକରା ପଡଥିବ ତାହେଲେ ଆପଣ ନିଶ୍ଚୟରେ ଯିବେ।
ହଁ ସେଇଟା ବି ସତ କଥା କହିବାକୁ ଗଲେ କି ଭଗବାନ ଚାହିଁଲେ ହିଁ ଆମେ ତାଙ୍କ ପାଖକୁ ଯାଇପାରିବା ନହେଲେ କହିବାକୁ ଗଲେ ପୁରୀ ମନ୍ଦିର ସେମିତି ସମସ୍ତେ ଯାଇପାରନ୍ତି ନାହିଁ।
ଆଜ୍ଞା ଆଜ୍ଞା ଆଉ ଆପଣ ଏବେ କଣ କରଚନ୍ତି?
ତ ଏବେ ଏଇ ଉ ଉଠିଲି ଏବେ ନିଦରୁ ଉଠିଲି ଏବେ ଭାବୁଛି କଣ ପଢିବି ବୋଲି ଆଉ
ହଁ ଆଜ୍ଞା ଆଜ୍ଞା।
ହଁ ତ ମୁଁ ତ ସେୟା କରିବି ବୋଲି ଭାବୁଛଚି
ଆଉ ଆପଣ କିଛି କୁହନ୍ତୁ।
ଆପଣଙ୍କୁ କହୁଥିଲ କି ଆପଣ ଅଭଡ଼ା ଖାଇଚନ୍ତି?
ଆଜ୍ଞା ଆଜ୍ଞା ବହୁଥର ଖାଇ ଯେତେ ଥର ଯାଇଛି ଆବଢା ହିଁ ଖାଇକି ଆଇଚି। ଶ୍ରୀମନ୍ଦିର କେବଳ ପ୍ରସିଦ୍ଧ ତାଙ୍କର ଅଭ ଚଉଷଠି ଚଉଷଠି କୋଟି ଭୋଗ ପାଇଁ ଆଉ ଅ ଭଡା ପାଇଁ ତାକୁ କେମତି ମନା କରିକି ଆସିବି।
ସେଇଟା ବି ସତ କଥା ଆଉ ଅଭଢା ତ କହିବାକୁ ଗଲେ ବହୁତି ସ୍ଵାଦିଷ୍ଟ ଲାଗେ।
ଆଜ୍ଞା।
ଆଉ ଏବେ ତ ମୁଁ ବହୁତ ଦିନ ହେଲା ଯାଇନାହିଁ ତ ମୁଁ ଜାଣିନାହିଁ ଏବେ କଣ ହେଇଛି ଏବେ କଣ ସେ ଅଭଡ଼ା ସେଇଟି ହିଁ ମିଳୁଛି ଯୋଉଠି ମିଳୁଥିଲା?
ଆଜ୍ଞା ଆଜ୍ଞା ସେଇ ଜାଗାରେ ଆନନ୍ଦ ବଜାରେ ସେଇ ଜାଗାରେ ଅଭଢା ମିଳୁଚି।
ଓହୋ ଆପଣଙ୍କୁ ଅଭଢା ରେ କୋଉଟା ସବୁଠୁ ଅଧିକ ଭଲ ଲାଗେ?
ଅଭଡ଼ା ରେ ଭାତ ଡାଲି ତାଙ୍କର ବହୁତ ଭଲ ଲାଗେ ଯୋଉ ଡାଲି କ ଆମେ ସେ ଡାଲି କୁ ସେ ଜାଗାରେ କନିକା ବୋଲି କୁହନ୍ତି ସେଇ ଡାଲିଟା ବହୁତ ଭଲ ଲାଗେ।
ଓ ହୋ ତାହେଲେ ଆପଣଙ୍କୁ କନିକା ବହୁତ ଅଧିକ ଭଲ ଲାଗେ।
ଆଜ୍ଞା।
ମତେ ତାଙ୍କର ଅଭଡା ଯୋଉ ସେ ମିଠା ଭାତ ଟା ବହୁତ ହିଁ ଅଧିକ ଭଲ ଲାଗିଥାଏ। ଆଉ କହିବାକୁ ଗଲେ ସେ ଯୋଉ କ୍ଷିରି ଦିଅନ୍ତି ସେ କ୍ଷିରି ଟାକୁ କହିବାକୁ ଗଲେ ବହୁତ ସ୍ଵାଦିଷ୍ଟ ହୋଇଥାଏ।
ହଁ ଆଜ୍ଞା।
ମୁଁ ତ ଭାବୁଛି କି ରଥଯାତ୍ରାକୁ ଯିବା ପାଇଁ ତ ଆପଣ ଯଦି କହିବେ ଆମେ ସମସ୍ତେ ମିଶିକି ରଥଯାତ୍ରାରେ ଗଲେ ଜଗନ୍ନାଥଙ୍କ ପାଖକୁ ଭଲ ହୁଅନ୍ତାନି।
ହଁ ଗଲେ ବହୁତ ଭଲ ହୁଅନ୍ତା ଆପଣ ଯଦି ଯିବା ପୂର୍ବରୁ ମତେ ଦୁଇ ଦିନ ପୂର୍ଵରୁ ଜଣେଇ ଦେବେ ଟିକେ ମୁଁ ସେଇ ସମୟରେ ଘର ଲୋକଙ୍କୁ ପଚାରି ମୁଁ ମୋ ଜିନିଷ ପତ୍ର ପ୍ୟାକିଂ କରି ଆପଣଙ୍କ ପାଖକୁ ପଳେଇଆସିବି ଆମେ ସେଠୁ ମିଶିକି ଯିବା।
ହଁ ତ ସେଇ କଥା ମୁଁ କହି କି ଏବେ ମୁଁ କିଛି ଦିନ ଭିତରେ ବୁଝାବୁଝି କରିକି କିଛିଟା ଘର ଦେଖିକି ଆମେ ରହିଯିବା ଯିବା ସେଠି ତିନି ଚାରି ଦିନ ପୂର୍ବରୁ କହିଁକିନା ଯଦି ଆମ ସେଇ ଦିନି ଯିବା ତାହେଲେ ସେଠି ବହୁ ହି ଅଧିକ ଭି ହୋଇଯିବ ଆମେ ଟିକେ ପର୍ବ ଆମେ ଟିକେ ପୂର୍ବରୁ ଗଲେ ଆମକୁ ଟିକେ ସହଜ ହେବ ତ ସେଥିପାଇଁ ଆମେ ଆଗୁଆ ଟିକେ ପଳେଇବା ଆଉ ସେଇଠି ରହିଯାଇଥିବା ତାପରେ ଦର୍ଶନ କରି ତ ଭୋଗ ଖାଇକି ଆସିବା ଆଉ।
ଆଜ୍ଞା ଆଜ୍ଞା।
ହଁ ସେଇ କଥା ହିଁ ମୁଁ କହୁଥିଲି ହଉ ଆପଣ ଏବେ ଆପଣ ଏ ବୋଧେ ଗାଧେଇବେ ଆଉ ଖାଇବେ ମଧ୍ୟ।
ଆଜ୍ଞା ଆଜ୍ଞା ଆପଣ ବି ଯିବେ ଗାଧେଇକି ଖାଇ ଦିଅନ୍ତୁ।
ଅସମୟ ହେଇଗଲାଣି ମୁଁ ବି ଯାଉଛି ଟିକେ ଯାଇକି ଗାଧେଇକି ଖାଇକି ଆସିବି। ଆପଣ ଯାଆନ୍ତୁ ମୁଁ ରଖୁଛି ଆଉ କେବେ ଫ୍ରି ହେଲେ କଲ୍ କରିବି।
ଆଜ୍ଞା।